ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଚ?
ହଁ। କାଲି ସେମିତି ତ ବର୍ଷା ହେଇଛି ଆଉ ପାଗ ଖରାପ ବସିଛୁ ଖାଇବାକୁ।
ହଁ ଇଆଡ଼େ ତ ସେମିତି କାଲି ବର୍ଷା ଖରା ଫରା ନାହିଁ କିଛି ନାହିଁ ପୁରା ଏମତି କାଉଁଲେଇକି ରହିଛି ହଉ ହଉ। ଖରା ଆମର ତ ଖରା ଦେଇଥିଲା ଟିକେ ଫେଣି ଦେଇକି କାଉଁଲେଇ ଦେଇଚି।
ଖରା ଦେଇଚି ଯେ କାଦୁଅ ପାଦୁଅ ହେଇଯାଇଚି। ଖାଇଚ ନା ଖାଇନ? ଖାଇଚ?
ହଁ ଖାଇସାରିଚି।
ହ
ଆଉ ତମର ଖାଇସାରିଲଣି ନା ନାଇଁ?
ହଁ ଏଇ ଜଳଖିଆ ଖାଇକି ଜଷ୍ଟ୍ ଆସିକି ବସିଛି ଆଉ।
ହୁଁ। ଆଉ ଘରେ ସବୁ ଭଲ।
ହଁ ଘରେ ଭଲ ତ ଏଇନେ ଜର ସବୁ ଚାଲିଚି।
ଆଁ
ଦେହ ଖରାପ ହବ ଜର ହେଇଚି। ତମ ଘରେ ଭଲ ସବୁ?
ହଁ ଭଲ।
ଓହୋ
ଆଉ କଣ? ବର୍ଷା ତ ଏଇନା ଲାଗିକି ରହିବ ଆଉ ବର୍ଷା ସିଜିନି ଆଉ।
ଦିନ ଅଛି ସବୁବେଳେ ହଉ
ହୁଁ ବର୍ଷା ସିଜିନ୍ ବିଲବାଡ଼ି କାମ ତ ଏଇନା ଲାଗିକି ରହିବ ଆଉ ଆଉ ତମ ଆଡ଼େ ଚାଷ ବାସ ତ ସବୁ ଇଏ କରିବେଣି ନା?
ହୁଁ ଚାଷ ହେଲାଣି ଟ୍ରାକ୍ଟର ଟ୍ରାକ୍ଟର ବୁଲୁଚି ତଳି ପକା ତଳି ଆଜିଠୁ ଲୋକ ଯାଇଚନ୍ତି ମାରିବା ପାଇଁ।
ହୁଁ। ଆଉ କଣ କହିଲୁ ରଥଯାତ୍ରା ପାଖେଇ ଆସିଲାଣି। ନା
ରଥଯାତ୍ରା ଏ ଚଉଦ ରେ ନା କଣ ପା।
ରଥଯାତ୍ରା ଷୋହଳ ତାରିଖ। ବାହୁଡା ଚବିଶି।
ଓହୋ।
ରଥଯାତ୍ରା ପାଇଁ ଯାହା ଯେମିତି ତମର ସେପଟେ ପ୍ରସ୍ତୁତ କରି ସାରିବେଣି ନା।
ହଁ ଆମ ଗାଁରେ ତ ହଉନି ଆମ ଗାଁ ପାଖରେ ହଉଚି ଯେ ମୁଁ ଯାଇନି ସିଆଡେ।
ଉଁ ହୁଁ।
ଯାଇନି ଆ । କାଁଳିଆ ପାଗ ତ କରିଚି ଆଉ। ଖରା ଦେଉଛି ଟିକେ ନାକୁ ବର୍ଷା ହେଉଛି ଉପଭୋଗ ହୋଉଚି।
କୁଆଡେ ଯିବୁ ଆସିବୁ ହେଲା ବେଳକୁ ବର୍ ତା ମାନେ ଖରା ହେଲା ବେଳକୁ ଖରା ହଉଛି ଘରୁ ଯିବୁନି। କୁଆଡେ।
ତମ ଆଡେ କାଲି କେମିତି କଣ ବର୍ଷା ହେଇଛି?
ବର୍ଷା ହଉଛି ବର୍ଷା ଇରେ ସ୍କୁଲ ଟାଇମ ଟା ବଢିଆ ହୁଏ ନା।
ହଁ।
ରଜ ଛୁଟି ପଡିଯାଇଥିବ ରଜରେ ପରେ ଖୋଲିବ। ସ୍କୁଲ୍, ବର୍ଷା ହଉଥିବ ସ୍କୁଲ ଯିବା ନାହିଁ। ଆଜି ବର୍ଷା ହଉଛି ସ୍କୁଲ ଯିବିନି।
ହଉ।
ସ୍କୁଲ ଛୁଟି ହେଲା ଟାଇମ ରେ ବର୍ଷା ହଉଚି ଚାରିଟା ବେଳେ। ଆଉ ତମ ଆଦେ ଆଉ କଣ ପର୍ବ ଫର୍ବ ସବୁ?
କଣ କହିଲ?
ମୁଁ ତମଆଡେ ଆଉ କଣ ପର୍ବ ଭଲ ହୁଏ?
ପର୍ବ
ଦଶହରା, କାଳୀପୂଜା, ଲକ୍ଷ୍ମୀ ପୂଜା।
କଣ କହିଲ?
ମୁଁ କହିଲି ଦଶହରା, କାଳୀ ପୂଜା, ଲକ୍ଷ୍ମୀ ପୂଜା।
ହଁ ଭଲ ଗଲା ଆଉ।
ହୁଁ କେମିତି ହୁଏ ସେପଟେ?
କଣ? ହ୍ୟାଲୋ। ଭାଇ ତମର ଗଣେଶ ପୂଜା କେମିତି କଣ ହେବ ଏ ବର୍ଷ? ହ୍ୟାଲୋ।